ହଁ ଆଉ ଭଲ ଅଛି ସାଗର ଭାଇ ତମେ ବି କେମତି ଅଛ?
ଆମେ ତ ଭଲ ଅଛୁ ଆଉ। ଆରେ ମୁଁ କହୁଥିଲି ଆମର କାଲି ପୁରୀ ଯାଇଥିଲୁ। ସେ ଭୋଗ ସେଛି ଟିକେ ତ ମୁଁ ଦେଇ ଦେଇଥିଲେ ହେଇଥାନ୍ତା।
ହଁ ପୁରୀ ଯାଇଥିଲେ ହଁ ହଁ ଦେଇଦବ ଦେଇଦବ ମୁଁ ଯିବି ଚାରିଟା ବେଳେ ନହେଲେ। ମୁଁ ଅଛି ଏଇନା ଟିକେ ବାହାରେ ଅଛି କାମ ଟିକେ ଅଛି।
ହୁଁ ହୁଁ ନାଇଁ ଫ୍ରେସ୍ ଫ୍ରେସ୍ ଅବଡା ଆସିଛି। ମୁଁ ଭାବୁଥିଲି ଦେଇ ଦେଇଥାନ୍ତି ନାଇଁ ଖାଇଥାନ୍ତା।
ହଁ ଦେଇଦବୁ ମୁଁ ନହେଲେ ଯିବି ତମ ଘର ଟେଇକି ନହେଲେ।
ଅ ହଉ କ ବେକରେ ଫୋପାଡି ଅପେକ୍ଷା କ ତମକୁ ଦେଇଦଲେ ତମେ ନେଇକି ଖାଇଦିଅନ୍ତ। ବହୁତ ଠୁକୁରି ଆସି ତ ସେଇ ଯା ହଁ ସେଇଆ ଆରେ ଟିକେ ପୁରୀରେ ଭାରି ଗଣ୍ଡଗୋଳ ହେଇଗଲା।
ହଁ କଣ ହେଲା କି?
ସେ ଆର୍ଥରକ ସେମିତି ହେଇଥିଲା। ଏଥରକ ବି ସେମିତି। ଦିଆଲା ଏଥରକ ସେ କହିଛି କି ଆମେ ଯାଇଛୁ। ହେଲା ସେମିତି ଲୋକାଲ ଲୋକଟା ଆମେ ଆମେ ଏମିତି ଜାଣି ଭାନୁ ତ ପାର୍କିଙ୍ଗ ସ୍ଲୋ ଟା ଆଚୁଆଲି ପାର୍କିଙ୍ଗ ସୋଟ କୁହାଯିବନି। କିନ୍ତୁ ଆମେ ଭାବିଲୁ ସେୟା କି ନାଇଁ ଏଇଠି ଗାଡି ରଖି ହବ ତ ଗାଡି ଟା ରଖିଦେଇଛୁ।
ହଁ ସେଠି ଲୋକାଲ୍ ଲୋକଙ୍କର ବହୁତ। ଯୋଉ ଅସୁବିଧା ହୁଏ। ସବୁଥିରେ ବାହାରୁ ଯୋଉମାନେ ଆସନ୍ତି ତାଙ୍କୁ ହଇରାଣ କରନ୍ତି। ପଇସା ମତ୍ର ବି ବେଳେ ବେଳେ କହିବେ ଅଧିକ ଚାର୍ଜ କରିବେ।
ସେ ସେ ବା ଆମେ ସେମିତି ଫାଙ୍କାରେ ଅଛୁ ମୁଁ କହିଲି ଏଇ ଗା ତା ମାନେ ସେ ଦୋକାନ ସାମ୍ନା ସାଇଟ୍ ଟା କରିଦେଇଛୁ ଖାଲି ଆମ କିଣା କିଣି କରୁଛୁ ନା ଯୋଉ ଭୋଗ ଫୋଗ ଆଉ।
ହୁଁ ଭୋଗ କିଣିବ ସେଠି ପୁଣି ପ୍ରବଳ ଜିନିଷ ଅଛି କିଣା କିିଣି କରିବ।
ହଁ ତ ଫିତା ଫିତା ଯୋଉ ହାତରେ ଫାତରେ ବାନ୍ଧନ୍ତି।
ହଁ ନନା ପୁଣି ସେଠି ବୁଲୁଥିବେ। ମନ ଇଚ୍ଛା ତମକୁ ନ ପଚାରିକି ତମ ହାତରେ ବାନ୍ଧିଦେବେ ସୂତା, କହିବେ ବାହାର କର ପଇସା।
ଆରେ ଏଇଟା ଚାରିଆଡେ ହଉଚି ଭାଇ ଏପ ଆମର ସେପଟେ ସାରଳା ମନ୍ଦିର ଯିବୁ ହେଲା, ତତେ ପଚାରିଆକୁ ପଡିବନି ତତେ ଆଗ ସବୁ ବନ୍ଧା ବନ୍ଧି କରିକି ମାନେ ପୁରା
ତୋତେ ନପଚାରୁଣୁ ବାନ୍ଧିଦେବେ, ତାପରେ ପଇସା ମାଗିବେ।
କିନ୍ତୁ ମୁଁ କହୁଚି ପୁରୀ ଠାରୁ ତୁ ଶାରାଳା ମନ୍ଦିର ଯିବୁ ତତେ ମାନେ ଏତେ ପ୍ରକାରରେ ସେ ତୋଠରୁ ଝଡେଇବେ ତୁ ପାଗଳା ହେଇଯିବୁ ସତ କଥା, ମାନେ ଭାଇ ବ
ମନ୍ଦିର ଠି ଆମେ ଗୋଟେ ଯାଇଥିଲୁ କୋଉଠି ଗୋଟେ ବୁଲିଆକୁ ଯାଇଥିଲୁ ସୂର୍ଯ୍ୟ ସହିତ ତାଙ୍କ ଫ୍ୟାମିଲି ସହିତ ଯାଇଥିଲି ମୁଁ
ହୁଁ।
ନାଇଁ ସେ ମନ୍ଦିରରେ କଦଳୀ ଆମ ଭୋକ ଲାଗିଲା ଆମେ କିଛି ଖାଇନୁ ଆଉ କଁ ଖାଇଆ ଟିକେ ଦେଖିଆ କଦଳୀ ନେଇଯିବା ଖାଇଦବା ଟିକେ ନାଗୁ ଆଉ। ମୁଁ କଦଳୀ ପଚାରିଲା ବେଳକୁ, ପଚାରିଲି ଭାଇ କଦଳୀ କେତେ ଅଛି? ନା ଚାରିଟାକୁ ପଚାଶ ଟଙ୍କା, ମୁଁ କଁ କିହିବି ମୁଁ କିଛି ବୁଝିପାଇଲିନି ପଳେଇ ଆଇଲି ସେଠୁ।
ମାନେ ତୁ କଁ ଆମ ଥାଉ ମୁଁ କଦଳୀ ଖାଇବିନି। ହଁ ଆଉ ଚାରିଟା କଦଳୀ ପଚାଶ ଟଙ୍କା, ଚାରିଟା କଦଳୀ ପଚାଶ ଟଙ୍କା। ଏ ଭାଇ କହନି କହନି। ଆରେ ସତରେ ତୁ ମାନେ ମୁଁ କହୁଚି ଶା-ଶାରଳା ମନ୍ଦିର ଯଦି ଯାଇଛୁ ହେଲା ଆଉ ଯଦି ତୁ ଭୁଲରେ ବି ଶାରଳା ମନ୍ଦିର ଯିବୁ ମାନେ ଆଗ ସେ ତମକୁ ପଚାରିବ ହେଲା ତମ ପୁଅ ତମ ଘର କୋଉଠି? ଯେତେବେଳେ ବି ଯା ହେଲା। ତୁ ଆଗ ତ ୱାନ୍ସ ରେ କହିଦେଲୁ କି ନାଇଁ ହଁ ମୁଁ ମୋ ଘରଟା ଏଇ ଖୋର୍ଦ୍ଧା ହେଲା କି ମୋ ଘର ଟା ବରହ୍ମପୁର କି ମୋ ଘର କନ୍ଧମାଳ, ନୟାଗଡ଼ ହେଲା ଏମିତି କହିଦେଲୁ ତ ସେ ଡାକିଦେବେ ନନା ତମ ଲୋକ ଆ ଆସ ତ ସେ ତମ ତମ ଏରିଆର ଲୋକ ମାନେ ତମ ଲୋକାଲ ଲୋକ ପଳେଇ ଆସିବ ହେଲା। ହେଲ ଆଉ ପୁଅ ଆଉ କଁ କରୁଚୁ କଣ ଏମିତି ଟୋଟାଲ ତୋ ଡିଟେଲ୍ ଆଗ ବୁଝିବେ, ଆଉ ଥରି
ସେମିତି ଆମେ ପୁ ଆମେ ବି ସେମିତି ପୁରୀ ଯାଇଥିଲୁ ଆମକୁ ସେମିତି ଲୋକମାନେ ପଚାରୁଥିଲେ ଖାଲି। କୋଉଠୁ ଆଇଚ କଁ କରୁଚ? ମାନେ ବାହାରେ ଯଦି ତମେ ଆମ ଯଦି ତମେ ଓଡିଶା ବାହାର ଲୋକ କହିଦେଲ ତାପରେ ତମକୁ ଚାଲିଲେ ତମ ପଛରେ ଆଉ ଲାଗିଲେ ଆଉ।
ହଁ ବା ମାନେ ତୁ ଧର ମାନେ ମୁଁ କହୁଚି ଶୁଣୁ ଶୁଣୁ ମୁଁ କହୁଚି ତୁ ଯଦି ମାନେ ବାହାପିଆଙ୍କ ଭଳିଆ ଧର କହିଦେଲୁ ହେ ନାଇଁ ମୁଁ ଚାକିରି ବାକିରି କରୁଚି ମୋର ପିଲାଛୁଆ ଅଛି, ମୁଁ
ହୁଁ ମୁଁ ବହୁତ ପଇସା କମଉଚି ଗଲ ତମର ସଇଲା ଲୁଟିଲେ ତମକୁ। ରହିତା ଚନ୍ଦ୍ର କଲ୍ କଲାଣି ଚନ୍ଦ୍ର କଲ୍ କଲାଣି କଁ ପାଇଁ। ଯେ ଭାବି ଭାବୁଥିବ କୋଉଠି ଅଛି କଁ ଅଛୁ ହଁ ହାଲୋ।
ଶୁଣୁ ହେଲା ତ ତୁ ଭାଇ ଯଦି ଭୁଲ ମାନେ କହିଦେଇଚୁ କି ନାଇଁରେ ମୋର ଏତେ ଟଙ୍କା ମୁଁ ରୋଜଗାର କରୁଚି, ସେ ତେ ଟଙ୍କା ରୋଜଗାର କରୁଚି। ହେଲା ତାକୁ ହ୍ୱାଟସପ ମେସେଜ କରିଦଉନୁ ହ୍ୱାଟସପରେ ମେସେଜ କରିଦେ ତାକୁ।
ହଁ ରହିଥା-ରହିଥା-ରହିଥା-ରହିଥା। କହୁନୁ ତୁ କହ?
ତୁ ମେସେଜ୍ କରୁନୁ ମୁଁ କହୁଚି କ ମେସେଜ କର।
ଆରେ ହଁ କାଲି କଣ ଗ୍ରୁପରେ କଁ ପଇସା ହେଇଥିଲା ବୋଲି କଁ କହୁଥିଲେ।
ସେ ଛାଡେ ସେ ଅଲଗା ଫାଲତୁ କଥା, ମୁଁ କହୁଚି ଦେଖେ, ଧର ତୁ ମାନେ ଗଲୁ ଏଇନା ହେଲା ଶାରଳା ମନ୍ଦିର ଗଲୁ ଆଉ ତୁ ଯଦି ଭୁଲରେ ବି କହିଦେଇଚୁ ନାଇଁ ମୁଁ ଚା କିରି ବାକିରି କରିଚି ଆଉ ମୁଁ ଏତେ ଟଙ୍କା ଦରମା ପାଉଚି, ଶାରଳା ମନ୍ଦିର ଧର ତୁ ଯାଇଚୁ ହେଲା ଧର ତୁ ଭୁଲରେ ବି କହିଦେଇଚୁ, ନାଇଁ ମୁଁ ଏତେ ଟଙ୍କା ଦରମା ପାଉଚି ମୁଁ ସେତେ ଟଙ୍କା ଦରମା ପାଉଚି ହେଲା, ଏମିତି ସବୁ କହିଦେଲୁ। ସିଏ ତାଙ୍କ ଆଡୁ ବଢ଼ିଆକି ଦେଖେଇବେ। ଆରେ ବା ଏତେ ପଇସା ଦରମା ପାଉଛି ଏତେ ଇଏ ଆଚ୍ଛା ଆଚ୍ଛା ହଉ ହଉ। ଯେତେବେଳେ ଦକ୍ଷିଣା ଦେବା ସମୟ ଆସିବ ତୁ ଦବୁ କେତେ ଦବୁ? ସେ କହିବେ ଭାଇ ତୋ ପୁଅ ମୁଣ୍ଡ ରେ ଧର ପିଲ ଛୁଆ ଗୋଟେ କିଛି ହେଇଛି ତୋ ପୁଅମୁଣ୍ଡରେ ହାତ ବୁଲେଇ ଦେବେ ଆଁ ଭଲ ପିଲା ଟା ଆୟୁଷ୍ମାନ ଭବ କଲ୍ୟାଣ ହଉ ଶହେ ବର୍ଷ ବଞ୍ଚୁ ଏମିତି କରି ମୁଣ୍ଡ ରେ ହାତ ବୁଲେଇଦବ
ତୁ ଯଦି ଗୋଟେ କଣ ମାନେ ଲାଗି କରିବୁ ସେଠି ଠାକୁରଙ୍କ ପାଖରେ ତତେ ପଇସା ମାଗିବେ।
ହଁ ମା ନାଇଁ ତୁ ଖାଲି ଶୁଣୁ କଥାଟା ଶୁଣୁ ମଜା କଥାଟା ଶୁଣୁ ହେଲା ତୁ ଜଦୀ ମାନେ ଏମିତି ହାତ ଫାତ ବୁଲେଇ ଦବୁ ହେଲା, ମାନେ ଭଲ ପିଲାଟା ମଙ୍ଗଳ କରନ୍ତୁ ଠାକୁର ଏମିତି କହିଦେଲେ। ତାପରେ କହିବେ ହେଲା ଓ ହଉ ପୁଅର କଲ୍ୟାଣ ହୋଉ ଗୋଟେ ଠାକୁରଙ୍କ ମାଙ୍କ ପାଇଁ ଗୋଟେ ଦଶ ହଜାର ଟଙ୍କା ଚଢା। ଏମିତି ଭାଇ ତୁ ଗୋଟେ କଥା କହ ଲିଟ୍ରାରାଲି ତୋତେ ଦକ୍ଷିଣ ସ୍ୱରୂ ପୁରା ଦଶ ହଜାର ଟଙ୍କା ମାଗିଲେ ତୁ କାଟି କାଟି କେତେ ବାଟେ ଯିବୁ?
ହୁଁ ଦଶ ହଜାର ଟଙ୍କା ଯଦି ଦକ୍ଷିଣା ପାଇଁ ମାଗିବେ -ହୁଁ ହୁଁ। ଏତେ ପଇସା ନାହିଁ କହିଲୁ, ତୁ କାହିଁ ଚାକିରି କ
ସିଏ କହିବା ସେଇଆ। ତୁ କଣ ଏଡ ବଡ ଚାକିରି କରିଛୁ, ଏତେ ଟଙ୍କା ଦରମା ପାଉଛୁ ଦକ୍ଷିଣାଟା ଦେଇପାରିବୁ ନୁ? ତୋ ପୁଅ ର କଲ୍ୟାଣ ହବ। ମାଙ୍କ ଙ୍କ, ଆଶୀର୍ବାଦ, ପାଦୁକା ପିଇ, ହେଲା ସେ ବା ସେ ଯୋଉ ଠାକୁରଙ୍କ ପାଦୁକା ଠାକୁରଙ୍କ ପାଦୁକା ମେଞ୍ଚାଇ ସେ ପିଆଇ ଦେବେ ହେଲା ନେ ଠାକୁରଙ୍କ ପାଦୁକା ପିଇଲୁ ଟଙ୍କା ଦଶ ହଜାର ଦେ ଦେ। ନାନା ଦଶ ହଜାର, ନାଇଁ ଧର ବିି, ସେ ସେଇ କଥା ଧର ବି ତୁ ଦକ୍ଷିଣା ଦଶ ହଜାର ତୁ କାଟି କାଟି କେତେ ଯାକେ ଯିବୁ? ସେ ଯୋଉ ଦଶ ହଜାର କହୁଛନ୍ତି ତୁ କାଟି କାଟି କେତେ ବାଟ ଯାଇପାରିବୁ କହ? ତୁ ଯେତେ ବି କାଟିଲୁ ସବୁ ଯାକ ତାଙ୍କର ଲାଭ।
ହୁଁ।
ସେମିତି ସେ ଗଲ-ଗର୍ମେଣ୍ଟ ତରଫରୁ କଣ ଅଛି। ଗର୍ମେଣ୍ଟ ମନ୍ଦିର ଟା ନା ତ ଗର୍ମେଣ୍ଟ ତରଫରୁ ପଇସା ପାଉଛନ୍ତି।
ଗର୍ମେଣ୍ଟ ତରଫରୁ ପଇସା ମାନେ ପର୍ବଳ ପଇସା ପାଉଛନ୍ତି।
ହଁ ପ୍ଲସ୍ ତୁ ଯୋଉ ଏଇ ଯୋଉ ଏଗୁରା ଯୋଉ ପଇସା, ଏଇଟା କଣ ଉପରି ପଇସା ନା। ହଁ ତୁ କାଟି କାଟି କେତେ ବାଟ ଯିବୁ କହିଲୁ ଦଶ ହଜାରରୁ?
ଦଶ ହଜାର ତୁ କାଟି କାଟି କେତେ ତୁ ଆଠ ହାଜର ଗଲା ବେଳକୁ ତୁ ହାଲିଆ ହେଇ ଯାଇଥିବୁ।
ତା-ତାଙ୍କରି ଆଗରେ ପୁରା ଦେଖେଇାର ଅଛି କି ତୁ ମାନେ ପୁରା ଗ
ଗରିବ ଘରର, ତମେ ପୁରା ଯିବ କେମିତି କହିଲ, ଯେମିତି ଏଇଠା ଲୋକ ସେମିତି ପିନ୍ଧା ପିଁନ୍ଧୀ କରିକି ଯିବ। ଆଉ ତମେ ପରା
ନାଇଁ ନାଇଁ ଚଳିବ ପିନ୍ଧା ପିନ୍ଧି କିଛି। ନାହିଁ ପୁରା କହିବ ନାଇଁ ଆଜ୍ଞା ଦ ମାନେ ଦରମା ନାହିଁ, ପ୍ରାଇଭେଟ୍ କମ୍ପାନୀରେ କାମ କରୁଚି ଟ ଙ୍କା ଦି ତିନି ହଜାରେ ଦରମା, ହେଲା ଆଉ ଏମତି ଆଡୁ ସଡୁ କହିବ। ତମଠୁରୁ ଏତେ ଝଡେଇବେନି ସେଇ ଆରାମ ସେ ଶହେ ଦୁଇଶହରେ ମୁଁ କହୁଚି, ଆରାମ ସେ ସାରଳା ଶହେ ଦୁଇଶହରେ ବୁଲିକି ଆସିବ ହେଲା। ମାଆଙ୍କ ଦର୍ଶନ ପାଇବ। ଭୋଗ ଫୋଗ ଖାଇବ ଆରାମ ସେ ଆସିବ।
ସେଠି ପ୍ରସାଦ ପ୍ରସାଦ ମିଳୁଚି ତାକୁ ଖାଇବ। ହୁଁ।
ଟେ ଗୋଟେ କଥା ମାନିବାକୁ ପଡିବ, ଆଜିକୁ ଶହେ ବର୍ଷ ଠାରୁ ଆରମ୍ଭ କରି ଏବେ ଯାକେ ମଧ୍ୟ ସାରଳାଙ୍କ ପ୍ରସାଦକୁ ମାନିବାକୁ ପଡିବ। ସେଇ ସେମ୍ ଟେଷ୍ଟ୍ ସେଇ ଦିନିଷ କିଛି ଚେଞ୍ଜ
ଟିକେ ପଇସା ଅଧିକ ହୋଇଥିବ।
ପଇସା ତ ସେ ଯାହା ହେଲା ସବୁ ସବୁଆଡେ ପଇସା ପଡିଲେ ମାନେ ସେଠିବି ପଇସା ପଡୁଚି। କିନ୍ତୁ ଭାଇ ଟେଷ୍ଟ୍ ବଦଳିନି ଏପର୍ଯ୍ୟନ୍ତ। ଭାଇ ଯୋଉ ଟେଷ୍ଟ୍ ସେଇ ଟେଷ୍ଟ୍। ମାନେ ସାରଳାଙ୍କର ଗୋଟେ ଭୋଗ ସେ ଗୋଟେ ଅଛି ମାନେ, କଉଥିରେ ନ ନଡ଼ିଆ ପୋଡା ଖଇ ଏମତିରେ ସବୁ ମାନେ ଗୋଲା ଗୋଲା ଭଳିଆ ତାକୁ ଚାରକଣିଆ ସେପ୍ ରେ କା ଟିକେ ରଖନ୍ତି। ଅଲଗା ଅଲଗା ଭେରାଇଟି କଲର ବି ଥାଏ।
ହୁଁ।
ହଁ ତ ସେ ଭାଇ ତା ଟେଷ୍ଟ ଅଲଗା ପ୍ରକାରର ତୁ ଯୁଆଡେ ଯାହା ଖା କିନ୍ତୁ ତା ଟେଷ୍ଟ ଭାଇ ନିଆରା।
ସେ ଅଲଗା ପ୍ରକାରିଆ ପୁରା ଆଉ ତୁ ଅବଢ଼ା ଖାଉନୁ ପୁରୀ ଅବଢ଼ା ଯେତେ ତୁ ଯେତେ। ଯାଇଥବୁ ତୁ ଖାଇଦବୁ ତ ଶାନ୍ତି ଲାଗିବ ଗୋଟେ।
ସେଇକଥା ତୁ ଏଗୁଡାଙ୍କର କଣ କହିଲୁ ଗୋଟେ ଗୋଟେ ଆଇକନିକ୍ ଏଗୁରା ଏ ବଦଳିବେନି।
କେତେ କମ୍ କମ୍ କ୍ଵାଣ୍ଟିଟି ଦେବେ ସହଜେ କମ୍ କମ୍ ପରିମାଣ ଦେବେ ସଳା ତୋ ପେଟ ଫୁଲ୍ ହେଇଯାଇଥିବ।
ହଁ ବା ଉଁ। ଏଇଗୁରା ସେମତି ଆଗୁରୁ ଯେମିତି ରହିଯାଇକି ଅଛି ଏବେ ବି ସେମତି ରହିଯାଇଁକି ଅଛି ସେଗୁରା ଚେଞ୍ଜ ବି ହଉନି।
ଆଉ ଦେହ ପାଆ ଭଲ ଅଛି।
ଦେହ କଣ ଭାଇ ମୁଁ ତ କହୁଚି ମୋ ଦେହ ଭଲ ନାହିଁ ଖାଲି ଝାଡା ବାନ୍ତି ନୟାନ୍ତ। ହେଲା ଏ ମୁଣ୍ଡ ଫୁଣ୍ଡ ବୁଲଉଚି। ଆଜି ଯାଇଥିଲି ଛଅ ନମ୍ବର ହେଲା ବାଇକ୍। ଭାଇ ସେ ଡକ୍ଟରକୁ ମାନିବାକୁ ପଡିବ ମତେ ଯେତିକି ଲାଗୁଚି ଭାଇ ଡ଼କ୍ଟର। ଅଲଗା ଲେବୁଲରେ ପାଠ ପଢିକି ଆଇଚି। ସିଧା ଆଇଲା ହେଲା କହିଲା ପେଟ ଦେଖା ଆରେ ମାନେ ମତେ ଝାଡା ହେଇଛି। ପେଟ କଣ ଦେଖିବୁ ମୋ ପେଟକୁ ଏମିତି ନାଗୁଛି ହେଲା କହୁଛି କିଛି ନାଇଁ ଭଲ ହେଇଯିବ। କିଛି ନାଇଁ କ୍ଷୀର ଫିର ଜିନିଷ କିଛି ବେଶୀ ଖାଇ ଖେଇ କରିବୁନୁ। ହେଲା ଓ ଆର ଏସ୍ ଗୋଳେଇକି ପିଇ ଚୁଡା କଦଳୀ ଖା ଏତିକି। ଭାଇ ଏଇ ଏତିକି ତ ଆମରି ଏଇ ବ୍ରହ୍ମେଶ୍ୱର ଗମେଣ୍ଟ୍ ମେ। ମେଡ଼ିକାଲ ରେ ବି କହିଦେଇଥାନ୍ତେ ଭାଇ ଏଁ ଏଁ ଆଉ କଣ ଭାଇ ଛଅ ନମ୍ବର। ପଡିଗଲି ମୁଁ କହିଲି କାଳେ ଗୋଟେ କଣ ଭଲ ଜିନିଷ କହିବ କି ଗୋଟେ ଭଲ ମେଡ଼ିସିନ୍ ଦବ। ସେଗୋଟେ ବନ୍ଦ ହେଇଯିବ ସିଏ ସେମ୍ ଜିନିଷ କହିଲା ଭାଇ ଏତେ ଦିନ ଏତେ ବାଟ ତେଲ ପକେଇକି ଆଇବାରେ କିଛି ଲାଭ ହେଲାନି।
ସପରିବାର ସହିତ ଯିବା କଥା ନହେଲେ କିଛି ନାହିଁ।
କିଛି ଲାଭ ହେଲାନି ଆଉ ତମ କ୍ଲାସ୍ କେତେବେଳେ ସରିବ।
ଅ କ୍ଲାସ କଣ ସରିବ କଣ କିଛି ନାଇଁ ଆମର। ପିଲା କିଏ ଆସିନାହାନ୍ତି ଏ ଏ ଚନ୍ଦନର ପରୀକ୍ଷା ଥିଲାବୋଲି ମୁଁ ଆଇଥିଲି ନହେଲେ ଆସିନଥାନ୍ତି।
ଓହୋ। ଆ ବେକାରେ ନା ଯି ଯିବାକୁ ଖାଲି ଆମର ଖାଲି ବାଉଳା କରୁଛନ୍ତି ଆସ କଲେଜ୍ ଆସ ଭାଇ ଏମାନେ। ଛୁଆ ମାନଙ୍କୁ ମାନିବାକୁ ପଡିବ। ଛୁଆ ଛୁଆ ମାନଙ୍କୁ ମାନିବାକୁ ପଡିବ ଏମାନେ କଣ କରୁଛନ୍ତି ଡା। ଡାଇରେକ୍ଟ ମାନେ ଯୋଉମାନେ ଅଛନ୍ତି ଆମ କ୍ଲାସ୍ ର କ୍ଲାସ୍ ମେଟ୍ ଗୁରା ସେମାନେ ଆମକୁ ଯଦି କଲ୍ ଲଗେଇ ଦଉଛନ୍ତି। କଲ୍ ଯଦି ଆମେ ଉଠଉଛୁ ସାଙ୍ଗେ ସାଙ୍ଗେ କଲ୍ ମାନେ ଯୋଉ ଫୋନ୍ ଟାକୁ ନେଇକି ଟିଚରକୁୁ ଧରେଇ ଦଉଛନ୍ତି ନିଅ ତମେ କଥା ହୁଅ। ସେମାନଙ୍କ ସହିତ ତୁ କଣ କଥା ହବୁ ଟିଚରଙ୍କ ସହିତ ତାପରେ ପଚାରିବେ ସାଗର କହୁଛୁ। ସାଗର କହୁଛୁ ନା ଆଜ୍ଞା ମ୍ୟାାମ ନା ଆସୁନୁ କଣ ପାଇଁ। ନାଇଁ ଏମତି ଝାଡା ବାନ୍ତି ହଉଛି ନାଇଁ ଏତେ ଦିନ କାଳ ତୋ ଝାଡା ବାନ୍ତି ହେଲାନି ଏବେ ହେଲା ଭାଇ ତୁ ଚିନ୍ତା। କଣ ବୁଝେଇବୁ କହିଲୁ ସେଠି ମାନେ କଣ ଇଏ କଣ ତମ। ସେଇ କଥା ମାନେ ମାନେ କି ଝାଡାବାନ୍ତି କଣ ମାନେ ଡାକିକି ଆଉଛି ଏବେ ମୁଁ ଯିବି ଡା। କି କି ଆଉଛି ହା ହା ହା ଆଁ ଆଁ। ହଁ ହଉ ତୁ ଗୋଟେ କାମ କର। ହେଲା ଆଜି ଚାରିଟା ବେଳକୁ ଆସ ହେଲା ଚାରିଟା ବେଳକୁ ଆସେ ହେଲା ଭୋଗ। ଭୋଗ ସବୁ ନବୁ ହେଲା ଆଉ କେତେବେଳେ ପ୍ଲାନିଂ କରିକି ମିଶିକି ହେଲେ ପୁରୀ ଯିବା ଆଉ।
ଏ ମୁଁ ବା କିଛି ଦିନ ପୂର୍ବରୁ ଯାଇଥିଲି ଟ୍ରେ ଅସୁବିଧା ହେଇଗଲା ଟ୍ରେନରେ ଯାଇଥିଲି। ଏତେ ଅସୁବିଧାରେ ଏ ପ୍ରବଳ ଗହଳି ହେଇଯାଇଥିଲା।
ଆରି ଭିତରେ ଅମୁଲ୍ୟ ଭାଇ ପନ୍ଦର ଥର ଖଣ୍ଡେ କଲ୍ କରିସାରିଲାଣି ଭାଇ ମୁଁ ଉଠଉନି ତା କଲ୍।
ଭଲ କରୁଛୁ ଉଠାନା ଉଠାନା।
ପନ୍ଦର ଥର ଖଣ୍ଡେ କରିସାରିଲାଣି।
ଉଠାନା ଉଠାନା।
ହଉ ହଉ ମୁଁ ରହୁଛି ଆଉଥରେ କଥା ହବା ଆଉ। ହଉ ଆଉ ଥରେ ମୁଁ ରହୁଛି ମୁଁ ଏବେ କଲ୍ କରୁଛି ତୋତେ ଆଉ ଥରେ ନହେଲେ ଆଉ।
ହଁ ହଁ ହଁ ହୁଁ ହୁଁ ରଖୁଛି।